ହାଲୋ। ଏପ ଟିକେ ରୁହ।
ହାଲୋ। ତାରାଶୁଙ୍ଗି ଭୟସ୍କ କଟ ହଉଛି ହଁ। ହ ହାଲୋ। ହ୍ୟାଲୋ ଭଏସ କଟ ହଉଛି।
ଓହ। ଭଏସ କ୍ଲିଅର ଶୁୁଭୁୁନି, ମୁଁ ଦାଣ୍ଡକୁ ଯାଏ ରହିଥା।
ଅଁହଁ। ହାଲୋ।
ହ୍ୟାଲୋ କି ଅଛୁ?
ହାଲୋ।
ହଁ ଏବେ ଶୁଭୁଛି ନା ହାଲୋ। ହଁ ହଁ ନା କଣ କୁହନି ଟାୱର ପାଉନି ବୋଲିକି ହଁ ସେଇ ନାଇ ଶୁଭୁ ନଥିବ, ଆଉ ହଉ କୁହ କଣ ଚୁଖୁ
ଆ କେତେ କଣ ଲେବୁଲ ହେଲାଣି ଏଥିରେ
କାହାର।
ତମର
ପନ୍ଦର ଏବେ ଯୋଉଟା ହେଲା ପନ୍ଦର ହେଲା। ତମ ତମର
ମୋର ଏଡା ଷୋହଳ
ହଁ ଏଇଟା ତମର ଷୋହଳ ହେଲା, ଆମର ସେ ଯୋଉଟା ଆଗଟା କଲ ପନ୍ଦର ହେଲା ଆଉ। ଆଲା ହଁ ଆଉ ତମର ପଇସା ପତ୍ର କିଛ ଆଇଲାନି ନା
ନାଁ
ଆମ କା ଆସିଛି ମେସେଜ୍ ହଁ ମେସେ ସେଥେରେ ଆଇଚି। କଟି ଯାଇଛି କେତେଟା କଟି ଯାଇଛିି କଣ ଛଅଶ ନା ପନ ତାଙ୍କର ଷୋହଳ ଟା ହେଲା।
ହୁଁ।
ଏବେ କଣ ପନେବା ଦବୁ? ତିନି ଦିନ ପରେ ତମର ମେସେ ତାଙ୍କର ବା ମେସେଜ ଆସିନି। ତମେ ଦି ଟଙ୍କା ପଠେଇଥିଲ ନା ଗ୍ରୁପରେ?
ନା ନା ଗ୍ରୁପରେ ପଠେଇନି।
କଣ କଣ କହୁଛୁ ଝିଅ ତୁ କହୁଛୁ ଖଣ୍ଡେ ବାଟରେ ମୁଁ ତାଙ୍କୁ କହିବି ସିଏ ଶୁଭିବ? ପେମେଣ୍ଟ କୁ ଯିବେ, ପେମେଣ୍ଟ କୁ ଯିବ ସେ ଜାଣିିନଥିବେ କି ସେ ଜାଣି ଜାଣିଥିବ ତ? ଆଉ ସେଇଟା କୁ ମାର ତମର ଦେଖେଇବ କେତେ ଟଙ୍କା ତା ତିନି ଦିନ ପରେ ଆସିବ। ଆମର ବା ଛଅଶହ ଟଙ୍କା ଆସି ସାଇଲାଣି।
ହଁ ଆଉ କଣ?
ହଁ ଆଉ କୁଅ।
କହିବା ଆଉ
ଆଉ କହିବନି ନା ଫେର୍ କଥା ହବ ନା ଦଶ ମିଣ୍ଟି ଆଉ କହୁଚ କଣ କହିବି? ଆଉ ତୁମ ଘରେ ଘରେ ଠାକୁର ରଜ କେମିତି କର? ପଢାତେନ ତ ନା ରଜ କେମିତି ହେଲା ତମ ଗାଁ ରେ?
ରଜ ଆମ ଗାଁରେ ତ ହେଲା ଧୁମଧାମ ହେଲେ ମୁଁ ପାଳିଲିନି।
କହୁନା ଧୁମଧାମ କଣ?
ହେଲା ତାଙ୍କର ଝିଅ ମାନେ ସେ ଦୋଳି ଖେଳିଲେ ଯୋଉ ଲୁଆ ଡ୍ରେସ ପିନ୍ଧିଲେ ମୁଁ ନୂଆ ଡ୍ରେସ ପିନ୍ଧିଲି ଖାଇଲି ପିିଇଲି ଶୋଇପଇଲି ପୁଣି ଖାଇଲି ପିଇଲି ଉଠିଲି ପୁଣି ଶୋଇପଇଲି।
ହଁ ତାପରେ ଫେର କହିବ ତ ହଁ।
ସେତିକି ତ ଆଉ କଣ ଆଉ ରଜ କଣ? ରଜ ରଜ କ ରଜ କଣ ପୁଅ ମାନଙ୍କର ରଜ ତ ଝିଅ ମାନଙ୍କର।
ହଁ ଆଉ ପ ପେର ତ ଦଶ ମିନିଟ କହିବାକୁ ପଡିବ ଆମର ଏଠି ରଜ ହେଲା ଦୋଳି ଲାଗିଚି ଗୋଟେ ଏଇ ଯୋଉ ଦଉଡି ଦୋଳି ଲଗେଇ ଦେଇଚୁ ଆମର ଏଇ ଯୋଉ ଡାଇନିଂ ରେ ଆମର ଝିଅ ଖାଲି ବସେ ଆଉ ପିଠା ପୋଡା ହେଲା ତାପରେ ଆ ତ ଆଇଁଷ ସବୁ ରନ୍ଧାରନ୍ଧି ହେଲା ସେ ଦିନ ତ ରବିବାର ଥିଲା ଜାଣିଲ ନା।
ହଁ।
ଆଉ ସାଧା ସାଧା ଯିଏ ଖାଇବେ ତା ଙ୍କର ପନିର, ଛତି ଆମର ଚିଙ୍ଗୁଡି, ମଟନ, ଅଣ୍ଡା ହେ-ହେ ହେଇଗଲା ଯୋଉ ଖାଇନୁ ତାପରେ ଆମର ଯୋଉ ସବୁ ଆସିଥିଲେ ପୁତୁରା ପୁତୁରା ବୋଉ ସବୁ ପଳେଇଲେ ଆଉ ସେଇଦିନ ପଳେଇଲା ଆମ ପୁଅ ବି ଚାକିରୀରୁ ଆସ ଆସ ବି ପଳେଇଲା। ସୋମବାର ଦିନ ତାଙ୍କର ସବୁ ରବିବାର ଛୁଟି ଥିଲା ବା ସେ ରବିବାର ଦିନ ଚାରିଟା ବେଳେ ପଳେଇଲେ। ଜାଣିଲ ନା।
ହଁ।
ପିଠା ପିଠି କଲୁନୁ ଆଉ ଆଉ କିଏ ଖାଇବା କରିମୁ ଏଇଆ ଆଉ। ଆମର ଆ ଏଠି ବି ବଲ ଖେଳ ହୁଏ। ସବୁ ପିଲା ପୁଅ ପିଲା ସବୁ ଟୁର୍ଣ୍ଣାମେଣ୍ଟ କରନ୍ତି। ମାନେ ଗ ଅଲଗା ଗା ସେ ହଁ କ୍ରିକେଟ ଖେଳ ମାନେ ଏ ଅଲଗା ଗାଁ ଆମ ଗାଁ ଏମିତି ସାତ ଆଠ ଟା ତାଙ୍କର ଛୁଆ ସବୁ ଗୁଝିକି ସବୁ ମ୍ୟାଚ ପକାନ୍ତି।
ହଁ।
ଓ ସାତ ଆଠ ଦିନ କାଳ ଖେଳିବେ ଫାଇନାଲ ରେ ଯିଏ ଜିତିବ ତାଙ୍କୁ କପ ଦିଅନ୍ତି ମାଇ ଶିବା ଯେ ପ୍ରଶାସନ କରନ୍ତି ସମ୍ପଲ କରନ୍ତି ରଜରେ
ହଁ ଆମର ବି ଆମ ଗାଁରେ ବି ସେଇଭଳିଆ ହୁଏ।
ହୁଏ ନା କଣ ହୁଏ?
ଏ ପିଲାମାନେ ଖେଳନ୍ତି, କବାଡି ଖେଳନ୍ତି ଭଲି ବି ହୁଏ ଆଉ କି କିଡେ ବି ହୁଏ ମୁଁ ମୁଁ ଖେଳେନି।
କି?
ଖେଲେନି ଆଉ।
ଓ ହୋ ନା ଆଗ ଆ ଗୁରୁ ଆମର ଯେତେବେଳେ ସବୁ ତି ନୁ ଝିଅ ଛୋଟବେଳେ ଆମର ସେତେବେଳେ ପୁଅ ପିଲା ସବୁ କବାଡି ଖେଳନ୍ତି ବେଶୀ। ପୁରା ରଜରେ ଏଇ ଯୋଉ ଡୁଙ୍ଗୁରା ଗୋଟେ ନଥାଏ ନା ବଜା ଭଳିଆ ତମେ ଦେଖି ନା ସବୁ ବାଧ୍ୟ ବଞ୍ଚା ଭଳିଆ ବଞ୍ଚେଇକି ସବୁ ସେମିତିଆଡୁ ବାଗୁଡି ଖେଳ ହୁଏ, ଏବେ ତ
ହୁଁ। ହଁ।
ଝିଅ ମାନେ ସମସ୍ତଙ୍କ ଘରେ ଡାକିବ ସମସ୍ତଙ୍କ ଘରେ ଖାଇବାକୁ ଦେବେ ରାତିରେ ସବୁ ଆମ ଛୁଆ ବେଳେ କଥା କହୁଛୁ। ସବୁ ଗୋଟା କଲରା ଭେଣ୍ଡି ଏକୁ ସବୁ ଗୋଟା ଭଜା ହେଇଥିବ ପଖା ପିଠା ଦେବେ ଆମ୍ବ ଦେବେ ଏଇ କେ କାହା ଘରକୁିଅ ଯ ଖାଉନାହାନ୍ତି କି ଝିଅକୁ କେ ଡାକୁନାହାନ୍ତି। ତମ ଶିଆଡେ ଏମତି ନା ନା ଦବା ନବାଛି
ଆମ ଇଆଡେ କ କ ମୁଁ ଜାଣିଲି ମୁଁ ଛୋଟ ବ ଗୋଟ ହଷ୍ଟେଲ ରେ ଗାଁରେ ସିନା ରହିଲେ। କି ଘରେ ରହିଲେ କଣ ଜାଣିବି।
କହିବି କଣ ଆଉ ତ ହଉ ନ ହଉ କହିବ ନାଇଁ ନା କିଛି?
କ କଥା ମୁ ନିଜେ ବି ଜାଣିପାରୁନି।
ଆଉ ତ ତମେ ସିନା ରହୁନା ତମ ଗାଁ ରେ ହଉନଥିବ ନା କେମିତି?
ହଁ ଗାଁ ରେ ହଷ୍ଟେଲ ଲାଇଫ କଥା କହିବି କି?
କଉନା ଯା ହେଲେ ପିବ ନା ଆଉ। କୋଉଠି ରହୁଛ କି ତମେ?
କଣ୍ଡେ?
ତମେ ଏବେ କୋଉଠି ରହୁଥିଲ କି?
ମୁଁ ଭୁବନେଶ୍ୱର ରେ।
ହଷ୍ଟେଲ ରେ?
ହଁ।
ଓହୋ ହୋ ଆଉ ହଷ୍ଟେଲରେ କେତେ ଜଣ ପିଲା ରହିଥା ଗୋଟେ?
ଗୋଟେ ରୁମରେ ଆମେ ଯାମ ଚା ଜଣ ରହୁ, ହେଟି ଯଉ ପଢାପଢି ଚାଲେ ରାତି ଚାରି ଉଠିକି ପଢୁ। ସେ ଯୋଉ ପଢ ମା ଦେହ ଖରାପ ତ ହେଇଗଲା ହେବେ ହ। ରହିଗଲା ଉ ଏବେ ଘରକୁ ଆସିଛି।
ହଁ।
ପୁଣି ପଳେଇବି।
ହଁ ଘରକୁ ଯାଇ ତ ଦେହ ଅ ଟିକେ ଭଲ ହେଇଗଲାଣି?
ହଁ ସେଇଭଳିଆ ଆଉ।
ଓହୋ ସମସ୍ତେ ସେଠି କିଛି ପୂଜା ପୂଜି ହଉଛି।
ପୂଜା ପୂଜି ହଁ ଆମର ଇଆଡେ ହଉଛି।
ଏ ଶଭୁଛି ନା?
ହଁ।
ମୁଁ କହିଲି ଶୁଭୁଛି ତ ସେଇ ନାକି କହୁଛି।
କଣ ନା ବେଳେ ବେଳେ ଭଏସ୍ କଟ ହେଇଯାଉଛି।
ନାଇଁ ମାଇକି ବାଜିଲା ଭଳିଆ।
ହଁ ହଁ ମାଇ ସେ ବାଜୁଛି ଏଠି କଣ ଦିଦିଙ୍କର ଜଣେ ଆଜି ମ୍ୟାରେଜ ହଉଛି ତ ସେଇଥି ପାଇଁ।
ଓହୋ ସେଇଥିପାଇଁ ପସେସନ୍ ଆସୁଛି। ଓହୋ ଆଛା ହୁଁ ଆଉ ଏବେ କଣ ପଢୁଛ?
ସେଭଳିଆ ଆଉ।
ଆଁ,
ମାଇଲ ଆଉ କଣ ତାଙ୍କୁ କହିହବ ନା କଣ।
ମୁଁ ଏଇନେ ଏବେ କଣ ପଢୁଚ?
ମୁଁ ଡିପ୍ଲୋମା କରୁଚି।
ଭୋବନେସର ପ୍ରାଇଭେଟ ନା ଗମେଣ୍ଟ।
ପ୍ରାଇଭେଟ
ଓ ପ୍ରାଇଭେଟରେ, ଆଚ୍ଛା ଆଚ୍ଛା ଡିପ୍ଲୋମା ଡିପ୍ଲୋମା ପରେ ବିଟେକ୍ କରିବ।
ହଁ
ଓହୋ କୋଉ କୋଉ ଏଥିରେ ବ୍ରାନଚରେ?
ତାପରେ ଦେଖିବା ଆଉ ଜବ ଫବ ପାଇଁ ଆଉ
କହେ କୋଉ ପ୍ରାନ୍ତରେ କରୁଛ?
କଣ୍ଟେ
କୋଉ ବ୍ରାଞ୍ଚ ମେକାନିକାଲ ନା କଣ ଇଲେକ୍ଟ୍ରିକଲ୍? ଇଲେଟିକାଲ୍ ଆମ ପୁଅବା କଥିଲା ମେକାନିକାଲ।
ମେକାନିକାଲ ଟା ଭଲ ଯେ
ମେକାନିକାଲ ଚିଏ ସିଏ ଗମେଣ୍ଟରେ କରିଥିଲା ମେଟ୍ରିକ୍ ପରେ ଗମେଣ୍ଟରେ କରିଥିଲା ତାଙ୍କ କଲେଜରେ ଟପର ହେଉଥିଲା ଷୋହଳ ଜଣ ଭିତରେ ତାର ହେଇଗଲା ପିପିଏନ ରେ କାମ୍ପଚ ରେ। ବୁଝିଲା ଏବେ ଏଇଥର ହଉ ଏଇଥର ହୋ ଦେଇକିନି ବିଟେକ୍ କରିବ ଆଡମିଶ ଚାକିରୀ ସହିତ ବିଟେକ୍ କରିବା ଆଉ ତାର ତାର ବୟସ ବୟସ ଉଣେଇଶ
ହୁଁ ହୁଁ।
ପରେ ଯାଇଥିଲା ତିନି ବର୍ଷ ତାପରେ ହଉଛି ତ ହେଇ ଏଇ ବର୍ଷ ଆଉ ଆ
ଯାହା ହଉ ତାର ଅଳ୍ପ ବୟସରେ ଜବ ପାଇଗଲେ।
ପାଇଗଲା ବୁଲିକି ଉପରେ ଖାଲି ଗେଜେ ଗେଜେ ଆଜି ତାର ଛୁଟି ଥିଲା ଆଜି ଛୁଟି ଯଦି ଦେଖିଲା ବକୁ ଆଜି କଣ ମିଟିଂ ହଉଛି ଯେ ଏକଦମ ତାଙ୍କର ମିଟିଂ ଯାଇଛି ଥିଲା ଯେ ଆସିଲା ଏଇ ଚାରିଟା ବେଳେ।
ହଁ ହଁ। ଭଲ ତ ତମର ସେଠି ଭଲ ଏଇଟା ମୋ ବା ବାବ ମୋ ବାବା ତ କହୁଛନ୍ତି ଖାଲି ପଢ ଆଉ ଖାଲି ପଢ ଦିନରେ ଚବିଶ ଘଣ୍ଟା ଖାଲି ପାଠ ପଢ।
କିଏ?
ହଁ ଆମ ବାବା।
ଆମର ତା ବାବା କିଛି କହତିନି।
ତା ତାଙ୍କର ତାଙ୍କର କିଛି କାମ ନାହିଁ ଖାଲି ଦିନ ଆଡେ କହୁଛନ୍ତି ପଢ଼ ପଢ଼ ପଢ଼।
ଉଁ ମୁଁ କହିନି ଆମର ଛୁଆଙ୍କୁ ତା ବାପା କିଛି କହନ୍ତିନି।
ହ
ମୁଁ ନିଏନା ମୁଁ? ତୁମ ବାପାଙ୍କ ଭଳିଆ ମୋର ଜପା ମାାଳି। ପଢା ପଢା ପଢା ପଢ ପଢ ମୋ ପୁଅ କହିଲା ମୋ ପୁଅ ଯେତେବେଳେ ସେମିଷ୍ଟା ଇଏ ଯୋଉ କ୍ଲାସରେ ଯୋଉ ପରୀକ୍ଷା ହୁଏ ନା ନା
ହଁ ହଁ।
ମୁଁ ତାକୁ ପ ତେ କୋଡିଏ ମାର୍କ ଲେଖା ହୁଏ ତାଙ୍କ କଲେଜରେ ଉ ଟ ଗାଡିଆନସ ଡାକନ୍ତି ଆମେ ଯାଉ। ଖାଇ ପିଇ ରେଲୱେ ଚାକିରି କରିଚି ଯାଏ ସେଠୁ ମୁଁ ତାକୁ ପୁଅକୁ କହିବି ପୁଅ ତୁ ଟିକିଏ ଆଉ ଅଧିକା ର ହଇଲୋ ଏ ଶଳା କୋଡିଏରେ ତ କୋଡିଏ ରଖିବି ଫେର କୁଆଡୁ ଅ ଆଣିବି ଲୋ। ମୋ ମନୁକୁ ଯାଆ ଆଇଲ ହେଇଗଲା ନା ଟାଇମ୍?
ହଁ ଟାଇମ ହେଇଗଲା।
ହଉ ହଉ ରଖ କାଲି କରିବା।
ହଁ।
ହଉ।
ହଉ।